ଜୟ ଆଉ ଜୟ ଜାନ କୋଉଠି କହୁଥିଲେ?
ମୁଁ ଏଇଠୁ କହୁଥିଲି ଯୋଉ ସୁବାସ ବ
ଓ ହଁ ଆଉ ଆଉ ଆପଣ କଣ କରନ୍ତି?
ମୁଁ ବର୍ତ୍ତମାନ ଗୋଟେ ବିଦ୍ୟୁତ ଚାଳିତ ଅଟୋ ଚଲଉଛି।
ଓ ହୋ ଆପଣ ଗୋଟେ ଝିଅ ଟେ ହେଇକି ତମେ ବିଦ୍ୟୁତ ଚାଳିତ ଅଟୋ ଚଲାଉଛ ବହୁତ ଭଲ ଲାଗେ ଶୁଣିକି ଆପଣଙ୍କଠାରୁ।
ହୁଁ ଘର ପରିବାର ଚଳେଇବା ପାଇଁ ଏତିକି ତ କଷ୍ଟ କରିବା ପାଇଁ ହିଁ
ଏତିକି ନା ଆପଣ ବହୁତ କଷ୍ଟ କଲାନ୍ତି ଆପଣ ବହୁତ କଷ୍ଟ କଲାନ୍ତି ବିଦ୍ୟୁତ ଆଜ୍ଞା।
ପରିବାରରେ ବହୁତ ଲୋକ ଅଛନ୍ତି ପରିବାରରେ ବହୁତ ଲୋକ। ପଇସା ନାହିଁ ପେଟ୍ରୋଲ ପକେଇବା ପାଇଁ।
ଆଜ୍ଞା।
ସେଥିପାଇଁ କି ଗୋଟେ ଉ ବିଦ୍ୟୁତ ଚାଳିତ ଅଟୋଟେ କିଣିବାକୁ ପଡିଲା। ତାର କିସ୍ତି ମଧ୍ୟ ମୋତେ ଶୁଝିବା ପାଇଁ ପଡ଼ୁଛି।
ଆଜ୍ଞା ଆଜ୍ଞା ଆଜ୍ଞା। ଆପଣ ଘରେ କିଏ କିଏ ଅଛନ୍ତି?
ଘରେ ଅଛନ୍ତି ମୋ ଭାଇ, ଭଉଣୀ, ଭାଉଜ, ଝିଆରୀ, ପୁତୁରା।
ଆଜ୍ଞା। ସେ ସେମାନେ କାମ କରନ୍ତିନି।
ସେ ମୋ ମାଙ୍କ ଦେହ ପ୍ରାୟ ଟାଇ ଖରାପ ରହୁଛି। ଅସୁସ୍ଥ ଯୋଗୁରୁ ସେ କୌଣସି ପ୍ରକାରର କାର୍ଯ୍ୟ କରିପାରୁନାହାନ୍ତି।
ଆଜ୍ଞା।
ତାପରେ ଭାଇ ଦିଟା ଛୋଟ ଛୋଟ।
ଆଜ୍ଞା ଆଜ୍ଞା ଆପଣଙ୍କ ସ୍ୱାମୀ?
ନା ସ୍ଵାମୀ ଅଛନ୍ତି ବର୍ତ୍ତମାନ ଘରେ କିନ୍ତୁ ହେଲେ ତାଙ୍କର ଦେହ ଟିକେ ଅସୁସ୍ଥ ଅଛି। ସେଥି ସକାସେ ବାହାରକୁ କାର୍ଯ୍ୟ କରିବା ପାଇଁ ଯାଇ ପାରୁନାହାନ୍ତି।
ଆପଣ ବହୁତ ସମସ୍ୟାରେ ଗତି କରୁଛନ୍ତି ଆଉ ଆପଣ ଭଗବାନ ଭଗାନଙ୍କ ପାଖପ ରହୁଛନ୍ତି ଜଗନ୍ନାଥ ଆପଣ କୌଣସି କ୍ଷତି ପହଞ୍ଚେଇବେନି ଆପଣ ଆଗକୁ ଆହୁରି ବ ବଢି ଚାଲିବେ। ଆପଣ ଗୋଟେ ଗୋଟୋ ଚଳେଇ କିଣିଛନ୍ତି। ଆଗୁରୁ ଦଶଟା ଅଠର ପଚାଶଟା ଅଟକି ଭବ ହଜାର ଟା କରଛି ଆଜ୍ଞା ଆଜ୍ଞା। ଆଉ ଆପଣ ଆଜି ସକାଳର ଆ ଆଜ୍ଞା ଆପଣ ସକାଳର ଜଳଖିଆ କଣ କରିଥିଲେ?
ସକାଳୁ ଜଳଖିଆ ମୁଁ ପଖାଳ ଭାତ ଖାଇକି ଆସି ପଖାଳ ଭାତ ଶାଗ ଭଜା।
ଓଡିଆରେ ତ ପଖାଳ ହଉଛି ପ୍ରସିଦ୍ଧ ଖାଦ୍ୟ ଆପଣ ପଖାଳ ଖାଇଛନ୍ତି। ଶାଗ ଓ ଶାଗ ଓ କୋଉ ସଜନ ସଜନା ଶାଗ? ହ୍ୟାଲୋ। ହ୍ୟାଲୋ ଆପଣଙ୍କ ଭଏସ ଟି କଟି ଯାଉଛି। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ନେଟୱର୍କ ନା ଓଇଫି ପାଉନି ହ୍ୟାଲୋ। ହବନି ହବନି ୱାଇଫାଇ ଚଲା। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ମୋ କଥା ଶୁଣା ଯାଉଚି। ଆପଣ ନେଟୱର୍କ ଯୋଉଠି ଥିବ ସେଠି ଆସନ୍ତୁ। ହ୍ୟାଲୋ। ମୋ କଥାଟି ଆପଣଙ୍କୁ ସୁଭା ଯାଉଚି। ସମ୍ପୂନ ରୁପରେ ଆପଣଙ୍କୁ ସୁଭା ଯାଉଚି। ହ୍ୟାଲୋ। ଏପିଙ୍କିଦି। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ହଲୋ ହ୍ୟାଲୋ। ହ୍ୟାଲୋ।